ହ୍ୟାଲୋ ହଁ କୁହ।
ହଁ କଣ କରୁଛନ୍ତି?
ନାଇଁ ଏମିତି କିଛି ନାହିଁ ଆଜି ଟିକେ ଲେଟ୍ ଲେଟ୍ ରେ ଉଠିଲି ତ ଦେହଟା ଭଲ ଲାଗୁନି ଗଡ଼ ପଡ଼ ହଉଛି ଆଉ।
ଓ ହୋ ମୁଁ କହିଲି ଟିକେ ଦିଦିଙ୍କ ସାଙ୍ଗରେ କଥା ହେଇଯିବ ସକାଳୁ ଦେଖିବା କଣ କରୁଛନ୍ତି କଣ କଲେଣି। ଆଉ କଣ ଜଳଖିଆ ଫଳଖିଆ ରେଡି କଲେଣି କଣ ଖାଇବା ପାଇଁ?
ଜଳଖିଆ ରେଡି କରିବା କଣ ଦେଖିଆ ପୁଅ ଟା ତ ଦେହ ଭଲ ନାହିଁ ଆଉ ଇ ଟିଲି ତରକାରୀ ଆଣିବା ଭାରି ପୁଅ ଖାଇବ ମେଡ଼ିସିନ ଖାଇବ। ଆଉ ମୁଁ ଟିକେ ଖାଇଦେବି ସେଇଥିରୁ ଆଉ ଆଉ ତମେ?
ମୁଁ ଉଠିକି ସକାଳୁ ଆଜି ପାଞ୍ଚଟା ରୁ ଉଠିକି କାମ ତ ଲାଗିଚି ଆଜିଠୁ ସ୍କୁଲ ଖୋଲିଗଲାନି କି। ହଁ।
ହଁ।
ଛୁଆଙ୍କର। ବୋଲେ ସ୍କୁଲ ଯିବା ପାଇଁ ପ୍ରିପାରେସନ ତାଙ୍କୁ କରିବାକୁ ପଡିବ ସକାଳୁ ଦବାକୁ ଟିଫିନ ଫିଫନ୍ ତାକୁ। ଉଠାଅ ତାକୁ ବ୍ରଶ କରାଅ ନିଜେ ତ ଉଠୁନାହାନ୍ତି ନା। ବୁଲେ ତାଙ୍କୁ ଡ୍ରେସ ଫେସ୍ ପିନ୍ଧେଇ ଦିଅ ତାଙ୍କ କାମରେ ସକାଳୁ ଟାଇମ ଟା ଗଲା ସକାଳୁ। ପୁଣି ଅଟା ଦଳ ଆଉ ପରିବା କାଟ ଭଜା। ପରଟା ଏଇଭଳିଆ ଭଜାଭଜି କରି ତାକୁ ଟିଫିନ ପ୍ୟାକ୍ କରି। ତାକୁ ବାହାର କରିକି ହେଇ ଦେଲି ଆଉ ପୁଅ ସ୍କୁଲ ଯାଇ ଯିବନି କି ଆଜି ତମ ପୁଅ?
ନାଇଁ କାଲିଠୁ ତା ଦେହ ଭଲ ନାହିଁ ତାକୁ। ଟିକେ ଏମତି ସାଧାରଣ ଜର ଟିକେ ହେଇଯାଇଚି। ଏଇ ଯୋଉ ଖରା ହେଲା ଖରାରେ ଦିନକୁ ଦିଥର ତିନି ଥର ଗାଧେଇ ପଡିଲା। ଆ ଛୋଟ ଛୁଆ ଟା ତ ଆଉ ସମ୍ଭାଳି ପାରିଲାନି ଗରମ ଆଉ ଗାଧେଇ ପଡିଲା ତାପରେ ପାଖରେ ଏଇଠି ଆମର ଗୋଟେ ଛୋଟିଆ ନାଳଟେ ଅଛି। ସେଠି ପାଣି ରହୁଚି ସେଠି ସମସ୍ତେ ଯାଇଙ୍କି ଗାଁ ସାରା ବି ଗାଧାନ୍ତି। ସିଏ ବି ମ ଜମା ମାନିଲାନି ସେ ସାଙ୍ଗ ସାଥିରେ ପଡ଼ିକି ଯାଇକି ସେଇଠି ବି ଗାଧେଇଲା। ଗାଧେଇକି ତାକୁ ଏବେ ଜର ହେଇଯାଇଛି କାଲଠୁ ଯେ ଆଉ। ଭଲ ଲାଗୁନି କାଲି ଏ ଔଷଧ ଆଣିକି ଦେଇଥିଲି। ଏ ସେ ଖାଇଲା ପରେ କାଲି ରାତି ଆଉ ଜର ଆସିନି। ଆଜି ପୁଣି ରାତି ତିନିଟାରୁ ଜର ଆସିଚି ଯେ ସେ ଶୋଇଚି ତା ସାଙ୍ଗମାନେ ବି ଏବେ ଆସିଥିଲେ ଯଉ ଟ୍ୟୁସନ୍ ଯାଉଚନ୍ତି ପାଠ ପଢ଼ିବାକୁ। ତା ସାଙ୍ଗମାନେ ଏବେ ଆସିଥିଲେ ତାକୁ ଡାକିବାକୁ କହିଲେ ଆଉ ଆସୁନୁ ସ୍କୁଲ ଯିବୁ ଟିଉସନ ଯିବୁ। ଆଉ ସେ ତ ଉଠି ପାରୁନି ଆଉ ତାକୁ ଟିକେ ଯାଉଥିଲି ସୋରିଷ ତେଲ ଟିକେ ଗରମ କରିକି ରସୁଣ। ଆଉ ସେଥିରେ କଳା ଜିରା ଏମିତି ପକେଇକିରି। ମୁଁ କହିଲି ଟିକେ ତା ପାଦ ମାଲିସ କରିଦେବି ଛାତି ବି ମାଲିସ କରିଦେବି ଥଣ୍ଡା ଜରଟା ହେଇଛି। ଆଉ ସେଇଗୁଡା ସକାଳୁ ଉଠିକି ଏମିତି କାମ ସାରି ସରିଗଲାଣି। ତା କାମ ଟିକେ କରୁଥିଲି ତା କାମ। ପାଖାପାଖି ସରି ସରି ଆସିଲାଣି ଆଉ ସେଇ କା ପୁଅ କାମଟା ଟି କେ ସରିଗଲେ। ଏଁ ଯିବି ଯାହା ରୋଷେଇ କରିବି ଛୁଆଙ୍କ ପାଇଁ ଆଉ ଘରେ ଖାଇବେ ପୁଣି ସମସ୍ତେ। ତାପରେ ବର୍ଷା ଟା ବି ଆଜି କାଇଁ ସକାଳୁ ସକାଳୁ ବର୍ଷା ଟା ଉଠେଇଲା ଭଳିଆ ଲାଗୁଚି। ଏମିତି ସବୁ କାମ ଚାଲିଚି ଆଉ କଣ କରିବା।
ହଁ ମୁଁ ବି ସବୁ କାମ ତ ସବୁ ଏରା ସଲାଣି ତାପରେ ପୁଣି ଗାଧୁଆ ପାଧୁଆ ସାରି। ରୋଷେଇବାସ ହବ, ଠାକୁର ପୂଜା ହବ ପୁଣି। ହଁ ବର୍ଷା ବି କାଲି ରାତିରେ ବର୍ଷା ବହୁତ ଜୋରରେ ଉଠେଇକି ଫିର ଫିରି ଫିର ଫିରି ବର୍ଷା ହେଲା। ତାପରେ ଲାଇନ ବି ପଳେଇଲା ବହୁତ ଜୋର ଗୁଳୁଗୁଳୁକୁ ଗରମ। ଆଉ ମୁଁ ଲାଇନ କଟିଯିବ ବୋଲି ମୁଁ ବି ଜାଣିନି। ମୁଁ ପାଣି ରଖିନି ସଖାଳୁ ହଇରାଣ ହେଲି ପାଣି ଯୋଗୁ ଲାଇନ ଆସିଲାନି। ହଁ ପୁଣି ସକାଳୁ ବି ବର୍ଷା ପକେଇଲା ଠିପି ଠିପି ଏପଟ ସେପଟ ହେଇକି। ହେଲେ ଚାଲିଛି ଏମିତି କାମ, ପୁଣି ରୋଷେଇବାସ ଷ୍ଟାର୍ଟ ହବ, ଆଜି ତ ସୋମବାରେ। ହୁଁ, ଯାହା କା ରୋଷେଇ ଫୋଷେଇ ସାଧା ଉପରେ କରାହବ ଆଉ। ଆଉ, ଆଜି କୋଉ ବିଷୟରେ କଥା ହବା?
ନାଇଁ ଆଜି କଣ ଆଉ କଥା ହେବା, ମୁଁ ବି ଟିକେ ଜାଗାକୁ ଗୋଟେ ଜାଗାକୁ ବାହାରି ଚି ଯିବି ବୋଲି, ସେ ଦଶଟା ଏଗାରଟା ବେଳକୁ ଯାଇ ଯିବି। ହୁଁ, ସେ ଜଣେ ଡାକିଚନ୍ତି, ବହୁତ ଥର ଫୋନ କରିକି ମତେ ଡାକ୍ କିଲେଣି, ଯେ ଟିକେ ଆସ ଘର ଆଡ଼େ ବୁଲିକି ଯିବ ବୋଲି ଆଉ ମତେ ତ ସମୟ ହଉନି ତାପରେ ପୁଣି ବି ଭାବିଥିଲି ଯାହା, ଯିବି ବୋଲି ତାଙ୍କ ଘରକୁ ଯେ ଉଁ ଇଆଡେ ପୁଅ ଦେହଟା ବି ଟିକେ ଖରାପ ହେଲାଣି ଏ ଦେଖୁଚି, ଦେଖିବା କଣ ହଉଚି ଯଦି ଏଇଁ ଘଣ୍ଟେ ଭିତରେ ଯଦି ପୁଅ ଦେହ ଟିକେ ଭଲ ଲାଗିଲା, ଟିକେ କମିଗଲା ତାହେଲେ ମୁଁ ଭାବୁଚି, ଆଜି ଯୋଉଠିକି ଯିବାର ଥିଲା ଯିବି। ଯଦି ପୁଅ ଦେହଟା ନ କମିଲା, ତାହେଲେ ଦେଖିବା, ତାକୁ ନହେଲେ ଆମ ପା ଏଇଠି ପାଖରେ ଅଛି, ଆମର ଚିକିତ୍ସାଳୟ ପାଖରେ ଅଛି, ଭାବୁଛି ନହେଲେ ତାକୁ ଟିକେ ନେଇକି ସେଇଠି ଆମର ଡାକ୍ତରଙ୍କୁ ଟିକେ ଦେଖେଇଦେଲେ ଭଲ ହବ, କାରଣ ଆଜିକାଲି ବିଭିନ୍ନ ପ୍ରକାର ଜର, ବିଭିନ୍ନ ପ୍ରକାର ରୋଗ, ଆମେ ତ କହିପାରିବାନି ଖାଲି ଗାଧେଇଲେ ଯେ, ଜର ହବ, ସେଇଟା ବି ନୁହେଁ। ଅ ଅଲଗା କାରଣ ବି ଜର ହେବାର ଅଛି, ଯଦି ଖାଦ୍ୟ ଆମର, ଖାଦ୍ୟ ପଦାର୍ଥ ଦୂଷି ତ ହେଇକି ବି ପେଟକୁ ଗଲା ଯେହେତୁ ସେ ଛୋଟ ଛୁଆ, ସାଙ୍ଗସାଥି ମାନଙ୍କ ସାଙ୍ଗରେ ବାହାରେ ଖେଳୁଚି ଆମେ ଘରେ ରହିଲେ ସିନା ତାକୁ ଆକଟ କରିବୁ, ଯେ ଏମିତି ହାତ ପରିଷ୍କା ର କରିକି ଧୋ, କି ଅପରିଷ୍କାର ହୋ ନା ଆକଟ କରିବୁ, ବାହାରେ ସାଙ୍ଗସାଥି ସ୍କୁଲ ରେ ଖେଳୁ ଚି ବୁଲୁଚି ଆଉ ସେଇଠି ତ ଅପରିଷ୍କାର ହଉଚି, ଆମେ କହିପାରିବୁ ଜର ଟା କାହିଁକି ହଉଚି? ଦେଖିବା ଯଦି ନ କମିବ, ନହେଲେ ତାକୁ ନେଇକି ପୁଣି ଯିବାକୁ ପଡିବ ଟିକେ, ଏଇଠି ଚିକିତ୍ସାଳୟକୁ ଆଉ। ତମର ସେ ପଟେ ଭଲ ଡାକ୍ତର କିଏ ଅଛନ୍ତି କି? ନହେଲେ ପୁଅ ଟାକୁ ନେଇକି ଟିକେ ଦେଖେଇବାକୁ।
ହଁ, ଏବେ ତ ସମସ୍ତଙ୍କୁ, ପ୍ରାୟ ସିଜନ୍ ଟା ଚେଞ୍ଜ ହଉନି କି ମାନେ ଖରା ଯାଇକି ବର୍ଷା, ପୁଣି ଯଉ ଖିଆ ପିଆ ଠିକ ନାହିଁ, ଗାଧୁଆ ଖରାଦିନ ଯୋଉ ଫ୍ରିଜ୍ ପାଣି ପିଇବା, ଥଣ୍ଡା ପିଇବା, ଏସବୁ ଜିନିଷ ପାଇଁ ତ ଦେହ ତ ପୁରା ଖରାପ ହେଇଯାଉଚି। ଆମର ଏଠି ଗୋଟେ ପାଖରେ ମେଡିକାଲ ଅ ଛି ଯେ, କିନ୍ତୁ ଏତେ ଭଲ ଡକ୍ଟର ନାହାନ୍ତି, ଅଛନ୍ତି ଡକ୍ଟର ଟିକେ କ ଦେଖୁଚନ୍ତି। ଅତି ସିରିଏସ କି ଅତି ଇଏ ହେଲେ, ସେ ରେଫର କରିଦଉଛନ୍ତି ବଡ ବଡ ମେଡିକାଲ ମାନଙ୍କୁ। ଆଉ ତଥାପି ଆମେ ଯାଇକି ଦେଖଉ, ଟିକେ ଅସୁବିଧା ସୁବିଧା ହେଲେ, ଏ ଦେଖେଇକି ଆମ ଟିକେ ଯାହାବ ଛୋଟ ମୋଟ ଜିନିଷ ହେଲେ ଭଲ ହେଇ ଦେଖ ଯଦି ସୁବିଧା ହବ, ଆସିକି ଟିକେ ଦେଖେଇକି ଯିବ, ଉଁ ପୁଅକୁ।
ହଉ ଦେଖିବା ଯଦି, ତାର ବି ଏମିତି ମଝିରେ ମଝିରେ ବହୁତ ଟାଇମ ହୁଏ। ଏ ଖାଲି ଆଜି ଖରାଦିନେ ଏଇ ବର୍ଷ ଗାଧେଇଛି ବୋଲି, ମୁଁ, ମୁଁ ସିନା କହୁଛି ହଁ ଖରାଦିନ ଟିକେ ଅଧିକ ଗାଧେଇଚି ବୋଲି ତାକୁ ଏଇ ଜର ଟା ହେଇଚି କିନ୍ତୁ ତାର ବି ଅଛି, ସେ ସେ ମଝିରେ ମଝିରେ ତାର ଏମିତି ଜର ବାହାରେ, ଚାରି ମାସ ପାଞ୍ଚ ମାସରେ ତାର ଏମିତି ଜର ଟା ଧୀରେ ଧୀରେ ବାହାରେ। ଅଁ ମୁଁ ଭାବୁଚି, ତାକୁ ଆଉ ନହେଲେ ଏଇଠି କୋଉଠି ଆଉ ପାଖାପାଖି ଦେଖେଇବିନି ଛୋଟ ଛୋଟ ଅ ଜାଗାରେ ଆଉ ଦେଖେଇବିନି, ମୁଁ ଭାବୁଚି ତାକୁ ନେଇକି ଉଁ ପଳେଇବି ଆମର ବଡ଼ ମେଡିକାଲ ପଳେଇବି, ବଡ ମେଡିକାଲ ଗଲେ ଭାରି କଣ କି ସେଇଠି ଆମର ଭଲ ଭଲ ବଡ ବଡ ଡାକ୍ତର ଅଛନ୍ତି। ତାର ଯାହା ଦେଖିବା କଥା ତା ଶରୀରର ଯାହା ଯୋଉଟା ପରୀକ୍ଷା କରିବା କଥା, ଫଟୋ ମାଧ୍ୟମରେ ତାକୁ ଫଟୋ ଉଠେଇ ତାକୁ ଯଦି ଡାକ୍ତର ମାନେ ଟିକେ ଦେଖିଦେବେ, ତାର କୋଉଠି ମାନେ ମୂଳ ସମସ୍ୟା ଟା କୋଉଠି ରହୁଛି ସେଇଠିକି ନେଲେ ସେ ଫଟୋ ଉଠେଇଲେ ସେଇଠି ବି ଜାଣିପାରିବେ ଯେ ଆମର ପ୍ରକୃତରେ ପିଲାର କୋଉଠି ରହୁଚି। ତାପରେ ତାର ଟିକେ ବି ବହୁତ ସମସ୍ୟା ରହୁଛି ସେ ଟିକେ ପତଳା ପିଲା। ଆଉ ଦୁର୍ବଳ ପିଲା ଟିକେ ରହୁଛି, ସେଥିପାଇଁ ତାର ସାଙ୍ଗେ ସାଙ୍ଗେ ଯଦି କିଛି ଗୋଟେ ଅଲଗା ଜିନିଷ ଖାଇଦେଲା, ତାହେଲେ ସାଙ୍ଗେ ସାଙ୍ଗେ ସେଟା ତାର ଗୋଟେ ପ୍ରକାର ତା ଦେହରେ ସେଟା ଅଲଗା ଇଏ ହେଇଯାଉଚି, ସେଇଥିପାଇଁ ମୁଁ ଭାବୁ ଚି ନହେଲେ ତାକୁ କଟକ ନେଇକି ସେଇଠି ଦେଖେଇ ଦେଇକି ଆଣିଲେ ବହୁତ ଭଲ ହୁଅନ୍ତା ବୋଲି।
ନାଇଁ ନେଇଯାଆ କିଛି ଟିକେ ଅସୁବିଧା ମନରେ ଡାଉଟ ଅଛି, ଏଇ ଭଳିଆ ଅସୁବିଧା ଲାଗୁଛି କିଛି ଗୋଟେ ୟା ମନକୁ ଆସୁଛି ବଡ ମେଡିକାଲ ନେଇକି ବଡ ଡକ୍ଟରଙ୍କୁ ଦେଖି ଆମ ଡାଉଟ୍ କ୍ଲିୟର କରିବାଟା ଠିକ୍ ମନରେ ସଙ୍କୋଚ ଆମେ ରଖିତେ, ଏଇଟା ଅସୁବିଧା ଏଇଠି ନେଲିନି ବୋଲି ଏମିତି ହେଲା ହେଇଠି ନେଲିନି ବୋଲି ହେ ତି ହେଲା। ହେଲେ ହେଁତି ଭାବନା ଟା ଦୂର କରିବା ପାଇଁ, ଆମେ ମନ ଯୋଉଠି ଚାହୁଁଛୁ ମାନେ ଏଇ ଡକ୍ଟରଙ୍କୁ ଦେଖେଇଲେ ମୁଁ ପୁଅ ଭଲ ହେଇଯିବ ମୋ ଦେହଟି ବି ଭଲ ଲାଗିବ ଏଇ ଡକ୍ଟର ବହୁତ ଭଲ। ଆମେ ସେଇଠିକି ନେଲେ ବି ଆପେ ଆପେ ଆମ ଦେହଟି ବି ଭଲ ହେଇଯିବ। ଆମେ ଭାବୁଥିବା ଏଇଠିକି ଗଲି ଏଠି ଗଲାଠୁ ଏମିତି ହେଲା ଏଠି ଗଲେ ମନଟା ଅଛି ଆଉ ଗୋଟେ ଜାଗାକୁ ଯିବା ପାଇଁ। ଆମେ ଏଇ ଜାଗାକୁ ଯାଇଥିବା ଯେ ଏଠି ଦେଖେଇଲେ ଯେ ଆମ ମନ ଭଲ ଲାଗିବନି ଛୁଆଟାର ବି ଦେହଟା ଆହୁରି ବିଗିଡ଼ିଯିବ। ମାନେ ଯୋଉଠି ଦେଖେଇଲେ ଛୁଆଙ୍କର ମାନେ ଭଲ ହବ ଆମ ମନ ଚାହୁଁଛି ଆମେ ହେଇଠିକି ନବାଟା କି ବଡ ମେଡିକାଲ କୁ।
ହଁ ପା ଏଇଠି ଆମର କଣ ହେଇଛି କି ଆମର ବି ଏମିତି ମୋର ସେ ପୁଅ ବୟସର ଗୋଟେ ଛୋଟ ପିଲାଟେ ଏ ତାର ଏମିତି ଲଗାତାର ସବୁବେଳେ ଦେହ ଖରାପ ରହିଲା ଜର ଲାଗି ରହିଲା। ତାଙ୍କ ପରିବାରରେ ତା ବାପା ମା କଣ କଲେ ନା ସେ ଟିକେ ଗରିବ ଶ୍ରେଣୀର ଲୋକ ଆଉ ସେତେ ତାଙ୍କର ରୋଜଗାର ନାହିଁ ସେ ସବୁଥିରେ ହେଳା କଲେ। ଏ ହଁ ଭଲ ହେଇଯିବ ଆଉ ଏଇ ଆମର ପାଖରେ ଯୋଉ ଛୋଟ ଛୋଟ ଦୋକାନ ଅଛି। ସେ କଣ କଲେ ନା ସେଇଠୁ ସବୁବେଳେ ଔଷଧ ଆଣିକି ତାକୁ ମନ ଇଚ୍ଛା ଦିଅନ୍ତି। ଦେଖେଇକି କୌଣସି ଡାକ୍ତର କୁ ଦେଖେଇକି ଦିଅନ୍ତିନି ମନ ଇଚ୍ଛା ତାକୁ ଦେଖେଇକି ଦିଅନ୍ତି। ମୁଁ ତାଙ୍କୁ କିନ୍ତୁ ଏଇଠି ପାଖରେ ଯେହେତୁ ଅଛି। ଉଁ ଆମ ମୋ ପୁଅ ଆସିକି ମତେ ସବୁବେଳେ କୁହେ ଏ ଯେ ତାଙ୍କ ପୁଅ କୁ ଏମିତି ହେଇଛି ମୋ ସାଙ୍ଗ ଟାକୁ ତାକୁ ଜମା କୁଆଡେ ନୋଉନାହାଁନ୍ତି ଆଉ ସେ ତା ଦେହ ଜମା ବି ଭଲ ରହୁନି ବାରମ୍ବାର ତାର ସ୍କୁଲରେ ଛୁଟି ପଡ଼ିଥିବ। ଟିଉସନ ରେ ଛୁଟି ପଡ଼ିଥିବ। ଅ ମାଷ୍ଟର ମାନେ ବି ବହୁତ ତାଙ୍କୁ ମାନେ ଦିଅନ୍ତି ବାରଣ କରନ୍ତି ଯେ ତୁ କାହିଁକି ଆସୁନୁ। ସ୍କୁଲ କୁ ନା ନାଇଁ ମୋ ଦେହ ଭଲ ରହୁନି ବୋଲି ମୁଁ ଆସୁନି। ଏ ତାକୁ ତାଙ୍କ ମାଷ୍ଟର ମାନେ ବି ସ୍କୁଲ ମାଷ୍ଟର ମାନେ ବି ତାଙ୍କୁ ପାର୍ଟି କରନ୍ତି ଯେ ତୁ କାହିଁକି ଯାଇକି କୋଉଠି ଦେଖ ଦେଖୋଉନୁ। ତାପରେ ଏମିତି ଦିନେ କଣ ହେଇଛି ନା ଆମ ଘରେ ମୋ ପୁଅ ଯେତେବେଳେ ଆସି ମତେ କହିଲା ଯେ ମୋ ସାଙ୍ଗକୁ ପ୍ରବଳ ରୁ ପ୍ରବଳ ଜର ହେଇଛି ସେ ଉଠି ପାରୁନି ସ୍କୁଲ ଯାଉନି ଚାରି ଦିନ ହେଲା। ଏ ସେଇଦିନ ମୁଁ କଣ କଲି ନା ତାଙ୍କ ଘରକୁ ଗଲି। ତାଙ୍କ ଘରକୁ ଯାଇ ତାଙ୍କ ଘର ଲୋକ ସହିତ କଥା ହେଲା ପରେ ମୁଁ ଜାଣିପାରିଲି ଯେ ତାଙ୍କର ବହୁତ ଗରିବ ଶ୍ରେଣୀର ଘର। ଯାହା ଫଳରେ କି ସେ ପଇସା ପତ୍ର ଖର୍ଚ୍ଚ କରିବା କୁ ଇଚ୍ଛା ଥିଲେ ବି କରି ପାରୁନାହାନ୍ତି କାହିଁକି ନା ସେ ଗୋଟେ ଉଚିତ ଆମର ଉଚିତ ଗୋଟେ କୋଉଠି ପାଉନାହାନ୍ତି ଡାକ୍ତର ଯୋଉଠି କିି ତାଙ୍କ ଛୁଆକୁ ସେ ଦେଖେଇବେ। ତାପରେ ମୁଁ ତାଙ୍କୁ ସେଇଠି ଗୋଟେ ତାଙ୍କୁ କହିଥିଲି ଯେ ଆମର ଏମିତି ଗୋଟେ ଜାଗା ଅଛି। ତମେ ତାଙ୍କୁ ସେଇଠିକି ନେଇକି ଯାଅ ଆଉ ଭଗବାନ ଙ୍କ ଦାରୁ ଯାଇ ହଉ ତାଙ୍କ ପୁଅଟି ସେଇଠି ଭଲ ହେଇଗଲା। ମୁଁ ବି ଭାବୁଛି ମୋ ପୁଅଟାକୁ ବ ସେଇଠିକି ନେଇଗଲେ ଭଲ ହେଇଯାଆନ୍ତା ଯଦି ସେ ପିଲାଟି ସେଇଠି ଭଲ ହେଇ ପାରିଲା ତାହେଲେ ଇଏ କାହିଁ ସେଇଠି ଭଲ ହେଇ ନ ପାରିବ। ମୁଁ ଭାବୁଛି ନହେଲେ ସେଇଠକି ନେଇଯିବି କି କଣ ଦେଖିବା କହିଲ।
ନାଇଁ ସେଇଠିକି ନେଇଯାଅ ତମ ମନ ଚାହୁଁଛି ସେଠିକି ସେ ପୁଅଟି ଯାଇକି ଭଲ ହେଇକି ଆସିଛି। ତମେ ବି ତାକୁ ସେଇଠିକି ନେଇଗଲେ ସେ ବି ଭଲ ହେଇଯିବ। ଆଉ ତମେ ଅନ୍ୟ କୋଉଠିକି ନେଇଯିବ ଭଲ ହେଇ ପାରୁନଥିବ ମନ ଟା ଭଲ ଲାଗିବେ ତମେ ଜାଣିଛ ଦେଖ ଶିକ୍ିତ ଜଣେ ତାଙ୍କୁ ନେଇକି ସେଇଠି ଭଲ କରିକି ଯେହେତୁ ଆସିଛନ୍ତି ତମେ ବି ତାଙ୍କୁ ସେଇଠିକି ନେଇକି ଦେଖେଇକି ଆଣ ଭଲ ହେଇଯିବ ନିହାତି ଭଲ ହେଇଯିବ ଭଗବାନ ଙ୍କ ଦୟାରୁ। ମନ ଦୁଃଖ କରନି କି କିଛି କରନି ଭଲ ହେଇଯିବ ହେଇ ଜାଗାକୁ ନିଅନ୍ତୁ ଠିକ ହବ।
ହଁ ତାର ଦେଖିବା ସେଟା ନେଇକି ସେ ତାର ଟିକେ ମତେ ଲାଗୁଛି ସେ ଯୋଉ ଖରାଦିନ ସେ ଗାଧୋଇବା ଆଉ ଯୋଉ ଆମର ଯେହେତୁ ଏଇଟା ଗୋଟେ ଆମ୍ବ ପଣସ ଟାଇମ୍ ଏଇଟା ଆମର ଏଇ ଏ ଏଇ ଋତୁରେ ଆମର କଣ ହୁଏ କି ଆମ୍ବ ପଣସ ଟିକେ ଫଳମୂଳ ଏଇ ଋତୁରେ ଟିକେ ଅଧିକ ଥାଏ ଖରା ଦିନ ହେଲେ ବି ଆମର ବାହାରୁ ସବୁ ଫଳମୂଳ ଗୁଡ଼ା ଆସେ ତାପରେ ଯେହେତୁ ସାବିତ୍ରୀ ଓଷା ରଜ ଏଇ ଖରା ଦିନ ପଡ଼େ ଏଇ ଖରା ଦିନରେ ହିଁ ସେଇ ପର୍ବ ଗୁଡ଼ାକ ପଡ଼େ ଫଳ ଟିକେ ପ୍ରଚୁର ମାତ୍ର କ୍ଷେତ୍ରରେ ଆମର ଏପଟେ ବିକ୍ରି କରାଯାଏ ଛୋଟ ଛୁଆ ବି ବାହାର ଫଳ ଜିନିଷ ଆଜିକାଲି ତ ସବୁ ରାସାୟନିକ ଜିନିଷ ଦେଇକି ସବୁ ଫଳ ଚାଷ କରୁଛନ୍ତି। ଏ ମୁଁ ଭାବୁଛି ସେଇଗୁଡାକ ବୋଧେ ଏମିତି ତା ଦେହଟି ଟିକେ ଖରାପ ହେଇଯାଇଛି। ହଉ ହଉ ଦେଖିବା ଆଉ ତାକୁ ସେଇଠିକି ମୁଁ ଭାବୁ ବୁଝି ନେଇଯିବି ଆଉ କାହାକୁ ପଚାରିବିନି ତମେ ଯାହା କହିଲ ଠିକ କଥା। ମୁଁ ସେଇଠିକି ନେଲେ ମୁଁ ଭାବୁଛି ମୋ ପୁଡା ଭଲ ହେଇଯିବଁ ଆଉ।
ଭଲ ହେଇଯିବ ନିହାତି ବ୍ୟସ୍ତ ନାହିଁ ଆଉ ଜଣେ ଭଲ ହେଇକି ଯେହେତୁ ଆସିବ ସେଇଠିକି ଜାଗାକୁ ନବ ନିହାତି ଭଲ ହେି ଆସିଲ ଆପଣ ଜଣେଇବେ ଦେଖେ ମୁଁ ଆପଣ ଯାହା କହୁଥିଲେ ଠିକ କଥା। ଏଠିକି ନେଲାଠୁ ମୋ ପୁଅ ଭଲ ହେଇଗଲା ହଉ ମୁଁ। ରଖୁଛି ପରେ କେତେବେଳେ କଥା ହେବା।
ହଁ ହଁ।